ହାଲୋ।
ହଁ, କଣ କରୁଛ? ମୁଁ ଏଇ ଶୋଇଥିଲି ତ, ଟିକେ ମୁଁ କଇଲି ଫୋନ କରିଦିଏ କଣ କରୁଚ, ଦେଖିଆ।
ହଁ, ମୁଁ ବି ସେ ଶୋଇଛି।
ଖାଇ ପି ସାଇଲଣି?
ହଁ, ତମେ?
ହୁଁ, ଖାଇ ପି ସାରିଲୁଣି।
କଣ ହେଇଥିଲା ଖାଇବା?
ଆମର ରୁଟି, ଡାଲମା, ଭଜା। ତମର?
ଆମର ରୁଟି, ମିଲମିକର ତରକାରୀ ବାଇଗଣ ପୋଡିକି ଚକଟା କରିଥିଲି। ଆଉ ସୋଲେ ଆସିଥିଲା, ଦୋକାନରୁୁ ଛୋଲେ ବଡ, ସୋଲା।
ହଁ, ହଁ। ହଁ ସେଇ ଭଲ ଲାଗେ ସେ ଆଇଟମ୍ ନା।
ଚୋଲେପ।
ତ ମେ ଖାଅ ନା ସବୁ।
ହଁ ମୁଁ ଖାଏ ସେ ସୋଲେ ମୁଁ ଖାଇଲେ। ମିଲ୍ ମେକର ତରକାରୀ ବି ଭଲ ହେଇଥିଲା। ବାଇଗଣ ଚକ୍ର ଟା ବେଶୀ ବଢିଆ ହେଇଥିଲା ଭଲ ଫ୍ରେଶ ବାଇଗଣ ଆସିଥିଲା। ସଜ ମିଠା ବାଇଗଣ ଟା। ତାକୁ ଗ ତିନି ଚାରିଟା ବାଇଗଣ ପୋଡିଦେଲି ପୁରା ବଡ ବଡ ବାଇଗଣ ଥିଲା ତ। ତାକୁ କଞ୍ଚ ଲଙ୍କା ରସୁଣ ଛେଚା। ହୁଁ ଏ ପିଆଜ ସବୁ ଦେଇକି ସୋରିଷ ତେଲ। ଚକଟା କରିଦେଲୁ ସମସ୍ତଙ୍କୁ ଟିକେ ଟିକେ ଦେଇଦେ।
ନା ସେ ବାଇଗଣ ଟା ମୋର ପସନ୍ଦ ବାଇଗଣର ଯେତିକି ଆଇଟମ ବି ପସନ୍ଦ। ଏମିତିକି ବାଇଗଣ ପୋଡାଠୁ ଆରମ୍ଭ କରିକି ବାଇଗଣ ଭର୍ତ୍ତା। ବାଇଗଣ ତରକାରୀ ଯାହା ବି କର ବେଶୀ କେମତି ଭର। ଭତା ଟା ଟେଷ୍ଟ ଲାଗେ ପୋଡା ଭର୍ତ୍ତା ଟା। ଆଉ ଚକଡ ଟା ସୋରିଷ ତେଲ ପକେଇଥିଲ ନା ଚକଡା ରେ।
ହଁ ବିନା ସୋରିଷ ତେଲର ଟେଷ୍ଟ ଆସିିବନି।
ହୁଁ ସେଇଥି ହିଁ ପଚାରିଲି।
ସୋରିଷ ତେଲ। କଞ୍ଚା ଲଙ୍କା ରସୁଣ ପୋଡା ଲଙ୍କା ହେଲାହୁରି ବାସିବ ବଢିଆ। ମିଠା ବାଇ ଗଣ ଭାରି ଜୋରରେ ବାସିଲା ସମସ୍ତେ କହିଲେ ଆମେ ଖାଇବୁ। ସିଏ କହୁଛି ମତେ ଟିକେ ଦେଇ ଟିକେ କହୁଛି ମତେ ଟିକେ ଦବୁ ଏମତି ଆଉ।
ହୁଁ। ବେଳେ ବେଳେ ଗୋଟେ ଆଇଟମ୍ ଭଲ ଲାଗିବ ଭଲ ବା। ଟେଷ୍ଟ ଟେଷ୍ଟ ବି ବନ।
ହଁ ସେ ଯୋଉ ବାଇଗଣରେ ବିଲାତି ବଢିକି ଦେଇକି ଚକଡିବ ଆହୁରି ଟେଷ୍ଟ। ତାପରେ ବାଇଗଣ କଲେ। ବହୁତ ସାରା ଆଇଟମ ବି ହେଇପାରିବ ବାଇଗଣରେ ବହୁତ ଆଇଟମ ହେଇପାରିବ।
ହୁଁ। ବାଇଗଣ ମାନେ ଗୋଲ ଗୋଲ କରିକି ଭାଜି ପାରିବ ଚେକା ଚେକା ଭଜା।
ତାକୁ ବାଇଗଣ ବେସନ ରେ ଛାଣିକି ବାଇଗଣ ସହ କରିପାରିବ। ଆଳୁ ବାଇଗଣ ଛୁଇଁ ଯୋଉ ତକାରିଟା ହୁଏ ସୋରିଷ ପଡିକି ସେଟା ହେଇପାରେ। ଆଉ ତମେ କଣ ଗୋଟେ ଗୋଟା ବାଇଗଣ ତରକାରୀ କ ତାର କହୁଥିଲ ଯେ ମୁଁ ନାସାରି ପଢ଼େନି କେବେ। ବହୁତ ଇଚ୍ଛା ଅଛି ସେଇ ଆଇଟମ ଟା କରିକି ଟିକେ ଖାଇବା ପାଇଁ। କିନ୍ତୁ କରିହଉଛି ଆଉ ଭାବୁଥିଲି ଟିକେ ଫୋନ କରିିକ ପଚାରିବି ବୋଲି।
ହଁ ସେଇ ବାଇଗଣ ଖୁରୁମା।
ଓଁ ବାଇଗଣ କୁରୁମା ଯେମିତି ପୋଟଳ କୁରୁମା।
ହଁ ହଁ।
ହୁଁ ସେଇଟା ଘରେ କହୁଥିଲି ତରେ ମୁଁ ଗୋଟା ବାଇଗଣ କେମିତି ତରକାର ନ ହୁଏ। ଆଉ କହୁଥିଲେ ତ ଦେଖିଆ କରିବା ଦିନେ। ହଁ କହିଲେ ପୁଣି ଭୁଲି ଭୁଲା ଗଲେ ଏଣୁ ସେଣୁ କାଟି ଦୋଉଛନ୍ତି। ମୁଁ ଶୁଣିଲା ଦିନଠୁ ମୋର ଭାରି ଇଚ୍ଛା ହୋଉନି କେମିତି କଣ
ହଁ ଭଲ ଟେଷ୍ଟ ବି ଲାଗେ ଖଟା ଖଟା ଲାଗେ। ପୋଟା ବାଇଗଣ ଛୋଟ ଛୋଟ ଗୁଲି ବାଇଗଣ ହେଇଥିବେ ଭଲ ଲାଗେ। ଖାଇବାକୁ କରିଥାନ୍ତ ନା ଆଉ ସେ ବାଇଗଣ କୁ ଛାଣିଦବ।
ମମ ବାଡିରେ ବାଇଗଣ ଟା ହୋଉଥିଲା ନା ମୁଁ କରିବି ଥରେ ଆ। କାଲି ତ ଆଇଁଷ ବାର ଅଛି ସୋମବାର କିନ୍ତୁ ସିଓର୍ କରିବି।
ହଁ।
ମାନେ ଗୋ ଟା ବାଇଗଣ ଥିବ ଗୋଟା ବାଇଗଣ ତାକୁ ଚାରି ପିସ୍ କରିଦବୁ କି ଦି ପିସ୍ ଯାହା ହୋଉ।
ହଁ।
କରିକି ଗୋଟା ଥିବ ଛାଣି ଦୋବୁ ତେଲରେ। ଲୁଣ ହଳଦୀ ଦେଇକି ନା ଖାଲି ସେମିତି?
ଲୁଣ ହଳଦୀ ଦେଇକି ଛାଣି ପାରିବ ଖାଲି ବି ଛାଣିବ ଯେମିତି ଭଲ ଲାଗିବ ସେମିତି କରିବ।
ଉଁ ହୁଁ ତାପରେ କେମିତି କରାହବ?
ବାଇଗଣକୁ କାଟିକି ତୁ ଛାଣି ଦୋବୁ। ଛାଣି ଦବ ଫାଷ୍ଟରେ ରଖି ଦବ ତାପରେ ମସଲା ରେଡି କରିଥିବ ପିଆଜ ଅଦା ରସୁଣ ଜିରା ଟିକେ ଧନିଆ ଗୁଣ୍ଡ ଲଙ୍କା ରସକୁ ମସଲା ବାଟି ଦେଇଥିବ ବିଲାତି ପକେଇଥିବ ଗୋଟେରୁୁ ଦିଟା ଅଧିକ। ବିଲାତି କି ବାଇଗଣ କାଟି ଥିବ ମସଲା ପିଆଜ ଜାଡିକି ପିଆଜ କାଟିକି ରଖିଥିବ କଟା ପିଆଜ କୁ ଜାଡିବ। ଜାଡି ହେଲେ ମସଲା ପକେଇବ ହେଇ ସାରିଲା ମିସ୍‌ ମାସ୍‌ ଯେକୌଣସି ମସଲା ରଖିଥିବ ସ ତାକୁ ମିଶେଇକି ତାକୁ କଷା କରିବ କଷିବ।
ଆଉ ଯେମିତି ମସଲା ଆକାରରେ ମସଲା କଷା ଯାଏ।
ହୁଁ କଷିବ କଷି ହେଇଗଲେ ପାଣି ଦବ ଫୁଟିଲେ ବାଇଗଣ ପକେଇଦବ ଗୁଣ୍ଡ ଫୁଣ୍ଡ କଣ ଥିବ ତମର ସବୁ ପକେଇକି କାଢିବ ଆଉ।
ଓହୋ ଆଉ ଏଥିରେ କିଛି ଯୋଉ କହିଲ ତ ପୋଟା ବାଇଗଣ କୁରୁମା। ମୁଁ କହିଲି
ଯଦି ଚାହିଁବ ଦହି ଟିକେ କରିବ ଦହି ପକେଇଦବ ଟିକେ ଯଦି ବାଦାମ ଚାହିଁବ ବି ମସଲାରେ ବାଦାମ ପାଟିକି ଦେଇ ପାରିବ। କରିପାରିବ ଚାହିଁଲେ ଆମର କଣ ଆମ ନଣ କରିଦିଅନ୍ତି। ତାପରେ ଆମେ ସବୁ କରୁ। ଭଲ ଲାଗେ ବେସୁଙ୍ଗା ପତ୍ର ଛୁଙ୍କ ଦେଇଦବ।
ବନିଃ ମାନେ ମସଲା କଷିଲା ସେ ମସଲା ରେ ଟିକେ ଭେସୁଙ୍ଗା ପତର ପକେଇ ଦେଇଥିବୁ।
ଓହୋ ନାଇଁ ତେଲରେ ପକେଇବ ନା କଞ୍ଚା ପ ତ୍ର ନ ଲାଗିବ ଧଣିଆ ପତ୍ର ଓଲେଇଲା ପରେ ଧଣିଆ ପତ୍ର ଅରୁଗଆ ଗରମ ମସଲା ଗ ମସଲା ଟିକେ ପକେଇକି ଓହ୍ଲେଇବ ଆଉ। କଷିଲା ବେଳେ ଜଦି କାଢିଦବ। ଆମ୍ବ ଏ ଆମ୍ବୁଲ ବି ପକେଇ ପାରିବ ଟିକେ ଖଟା ଲାଗେ କିନ୍ତୁ ଆମର କଇଁଆ ମଞ୍ଜି କଇଁଆକୁ ଯୋଉ ମଞ୍ଜ ପାଣି ରେ ପକେଇକି ତା ଇଏଟାକୁ ଦିଅନ୍ତି। ହେଲେ ବିଲାତି ଆମାଉଣ୍ଟ ଟିକେ ବଢେଇ ଦବ ଯାହାରରେ ଟିକେ ଖଟା ଖଟା ଲାଗ
ଖଟା ଜିନିଷ ଟିକେ ପଡିବା ନିହାତି ଦରକାର ଆଉ।
ମସରା ତରକାରୀ ଯେମିତି ସେମିତି ବାଇଗଣ ଟା କିନ୍ତୁ ହଁ ଖଟା ଖଟା ଲାଗୁଥାଏ ହଁ।
ନା ତମେ କହିଲ ତ ଯେମିତି ଆମର। ପୋଟଳ କୁରୁମା ହୁଏ ତ ସେମିତି ବାଇଗଣ କୁରୁମା। ତ ମୁଁ ଭାବୁଛି କି ସେଥିରେ ଆମେ ଚାରୁମଗଜ।
ହଁ ହଁ ଦେଇ। ପାରିବ ନାଇଁ ନାଇଁ ପୋସ୍ତ ଫୋସ୍ତ ନାଇଁ ଦିଆ ଯିବନି କେବଳ ଚା ବାଦାମ ବା ବାଟିକୀ ଦେଇପାରିବ ଦବ ଦହି ନହେଲେ ଚା, ବାଦାମ।
ଓହୋ।
ହୁଁ।
ହଉ ଦେ
ଖାଲି ପାଟିକୁ ଭଲ ଲାଗିବା ଦରକାର ଆଉ ଟେଷ୍ଟ ନ ଲାଗିଲେ କିଛି ଆ
ହଁ ମୁଁ ଥେୟା ବନେଇବି ସୋମବାର ତ ଭାବିଛି ବନେଇବା ପାଇଁ କାରଣ। ବହୁତ ଦିନି ହେଲା ଭାବି ଭାବି ରହିଗଲିଣି ଆଇଟମ ଟା ବନେଆ ପାଇଁ। ବନେଇ ହଉନି ଆଜି କିନ୍ତୁ। ବନେଇ ଦେଇକି ଖାଇବା ଦେଖିବା କଣ କେମିତି ଟେଷ୍ଟ। ଟେଷ୍ଟ ହେଲେ ହିଁ ଉଁ ଟେଷ୍ଟି ଲାଗିଲା। ତ ଆଉ କେବେ ରାନ୍ଧିବା ଆଉ। ଯେମିତି କହିଲ ସେମିତି ରାନ୍ଧିବା ଆମ ବାଡିରେ ବାଇଗଣ ଫଳୁଛି। ଆଣୁଛନ୍ତି ଯୋଉଦିନ ମୋର ମନେ ପଡୁଛି ଫୁଣି ଭୁଲି ଯାଉଥିଲି। ମାନେ ଭଲ ବାଇଗଣ କରିବୁ କିନ୍ତୁ ପୋକରା ମୋକରା ଟିକେ ପୋକ ହେଇଥିବ ଯଦି
ଚିଲିଜ ବାଇଗଣ। ଛୋଟ ଛୋଟ ଗୁଡି ବାଇଗଣ ଭଳିଆ ହେଇଥିବ ବି ବେଶୀ ବଡ ବଡ ବାଇଗଣ ତ ବାଗ ଲଗେଇ ଲାଗିବନି। ବାଗ ଲାଗିବନି କଣ ଆମେ ବହୁତ ଆମାଉଣ୍ଟ ଥୋଡି କରିବାନି ନା ଘର ପାଇଁ ଖାଲି କରିବା। ବହୁତ ଆମାଉଣ୍ଟରେ କଲୁ।
ବଡ ବଡ ନେହୁଆ କଲେ ବି
ହୁଁ ଛୋଟ ଛୋଟ ବାଇଗଣ କରୁ। ଏଇ ତାର ଡେମ୍ଫ ବି କାଢି ଦଉ ସିଝେଇ କଲେ ବାମ୍ଫ ଦେଇଦଉ ତାକୁ। ବାଇଗଣକୁ ଆକୁ ପ୍ରାୟ ସେ
ନା ନା ଡେ ବ୍ୟବହାର କରୁଛ?
ହଁ।
ତମେ ବା କହିଲ ଲାଗିଥିବ ପୁରା ଗୋଟା କୁ ଗୋଟା ବାଇଗଣ ଥିବ ତାକୁ ଚାରି ପିସ୍ କରାହବ।
ହୁଁ।
ଆଉ ଡେମ୍ପ ଛଡା ହେଇଯିବ ସବୁ।
ନା ନା ଡେମ୍ଫ ଛଡା ହବନି ଥିବ ପୁଅ ଖାଇବନି ବୋଲି ମୁଁ ଆଳୁ ଗୋଟେ ପକେଇ ଦେଇଥାଏ। ସେଇ ମ ତରକାରୀ ସିଝା ଆଳୁ ଥିବ ଯଦି ଖଣ୍ଡେ ପକେଇ ଦେଇଥିବି ସେ ମସଲା ଟିକେ କାଢିକି ତାକୁ ଦେଇଦିଏ ଖାଇବାକୁ।
ଅ ହଁ।
ହୁଁ ବାଇଗଣ।
ହୁଁ ଆଳୁ ପକେଇଲେ ଚଳିବ ବି।
ନା ବାଇଗଣ କୁରୁମା ଏଟା କୁହନ୍ତି ବାଇଗଣ। କୁରୁମାରେ ଯାଏ ବାଇଗଣ ଖାଲି ଗୋଟା ବାଇଗଣ ହୁଏ ବେସୁଆଁ ପ ପତର ପକେଇକି ତେଲରେ ପିଆଜ ପକେଇକି ମସଲା କଷିକି କରିବ ଖାଲି ଗୋ ଟେ ମୁଁ ଦେଇ ପୁଅ ଥିନେ ଖାଇବନି ଥରେ କରିଦେବି ଆଳୁକୁ ସ ଫୁଟି ମସଲା କାଢିକି ଆଳୁ ଅଲଗା ପକେଇ ଦେବି।
ନା ତମେ କଣ ଗୋଟେ କହିଲ ଡ଼େମ୍ପକୁ ଛଡେଇ ଦବା ପାଇଁ କି ମୁଁ ସେମିତି। ତେମ୍ପ ଛଡେଇବ ତ ଗୋଟା ରହିବିନି।
କରି କରୁଛି ଗୋଟା ଟା। ବାଇଗଣ ଆମର କଣ ବହୁତୁ ଉଁ ଇଏ ଗୋଟା ଗୋଟା ବାଇଗଣ ଜଣେ ଜଣେ ଦି ଦିଟା ନେଇଗଲେ ଅଲଗା। କିଏ ଖାଇବ ନ ଖାଇବ ଦି ଖଣ୍ଡ ବାଇଗଣ ବି କରୁଛନ୍ତି ଲୋ
ହୁଁ, ହୁଁ, ହୁଁ। ତୋଲା ହେବ ବୋଲେ, ଚାରି ଖଣ୍ଡ ବଇଲେ ପୁରା।
ବାଇଗଣ ଡେମ୍ଫ ଛଡେଇକି, ବି କାଟିକି ବି କଲେ ହବ। କାଟି ଦେଇକି, ତାକୁ ଏଇ ତେଲରେ ଛାଣି ଦେଇକି, ମସଲା ଫସଲା କଷିକି କରିବ। ଚଳିବ, କିଛି ଅସୁବିଧା ନାହିଁ। ସେମିତି ବି ହେଇପାରିବ। ଆଗେ ଗୋଟା କ ଦହି ପକେଇବ ଯାଇଁ। ଟିକେ ଓହ୍ଲେଇଲା ବେଳକୁ, ଦହି ଟିକେ ପକାନ୍ତି, କିଏ ବାଦାମ ବାଟିକି ଦିଅନ୍ତି, କିଏ ଚା ଯେମିତି ଦେଇପାରିବ, ଯାହା ତମେ ଆଡ କରିପାରିବ, ମସଲା ଯେତେ ସୁନ୍ଦର କରିବା ପାଇଁ। ଭଲ ପାଟିକୁ ଲାଗିବା ପାଇଁ, ଯେତେ ଆଡ଼ କରିକି, ଯେମିତି କରିବ, ଭଲ ହବ ଆଉ।
ହଁ-ଅ-ଅ।
ବାଇଗଣ ଛଣା, ବାଇଗଣ ସବୁ ଆଉ।
ହୁଁ।
ମୁଁ ବାଇଗଣ ଛାଣିଦିଏ ପୁରା ଖା ଲୁଣ ହଳଦୀ ଗୋଳେଇକି ଛାଣିଦବୁ ସେ ବଢ଼ିଆ ମୁଡ଼ ମୁଡ଼ ଲାଗିବ ଟି ଟେ କନଫୋର ଦେଇକି ଛାଣିବ ସେ ଆହୁରି କ୍ରଞ୍ଚ ବେସନ ରେ ବି ଗୋଳେଇକି ଛାଣିଲେ ବାଦାମ ସିଏ ବୋଟା ଫଟା ଦେଇକି ସିଏ ଟେସ ସ୍ଟି ଆହୁରି ଲାଗିବ ସବୁ ପ୍ରକାର ପକୁଡ଼ି କରୁ ବାଦାମରେ ଆମ ବୁଲୁ ପକୁଡ଼ି କରିଦିଅନ୍ତି ଆମର ଏ ଆଳୁ ପକୁଡ଼ି ଯେମିତି ହୁଏ ଏମିତି ବାଇଗଣ ପକୁଡ଼ି ହଁ ଠିକ ଠିକ କରିକି କାଟିଦେବେ ପିଆଜ ମିଶେଇକି ବେସନ
ହଁ ହଁ। ହଉ ତାହେଲେ ରଖୁଛି ପରେ କଥା ହବ।